ହ୍ୟାଲୋ। ଆଜ୍ଞା ନମସ୍କାର କଣ କରୁଛନ୍ତି? ଏ ଯାଉଥିଲି ଖାଇବାକୁ।
ଓହୋ ହଁ ମୁଁ ବି ଏଇଠି ଟିକେ ବସିଛି। ବାହାରେ ଟିକେ ବସିଥିଲି ଆଉ ଆଉ କଣ କୁହନ୍ତୁ ସାର୍? ହ୍ୟାଲୋ।
ଖାଇଥିଲେ କଣ?
ଅ ମୁଁ ଖାଇଥିଲି ଚା ଆଉ ବିସ୍କୁିଟ ଟିକେ ଖାଇଥିଲି ସନ୍ଧ୍ୟାବେଳେ
ଆଛା।
ଆଛା।
ହଁ କୁଆଡ଼େ? ଦିବାଲି ଏବେ ଯାଇଛି କଲେଜ ଛୁଟି ଅଛି।
ଦିୱାଲୀ ତ ଅଛି ଆଗକୁ ଆଉ କଲେଜ ତ ଏବେ ବନ୍ଦ ବନ୍ଦ ନାହିଁ ଏବେ କଲେଜ ଚାଲିଛି।
ଆଉ ଆପଣ ଆପଣ ଦିବାଲି ଭଲ ପାଆନ୍ତି ମନ ମାନେ ପାଳନ
ହଁ ହଁ।
ଓହୋ ଆପଣ ଜାଣିଛନ୍ତି ଦିବାଲି ବିଷୟରେ ସବୁ ଜିନିଷ?
ହଁ ସେଇଭଳି ସେଇଭଳି ହାଲକା ହାଲକା ଜାଣିଛି ଏତେ ବି କିଛି ଜାଣିନି ବିଷୟରେ।
ଓହୋ। ତାହେଲେ ମୁଁ କହିବି ଦିିବାଲି ବିଷୟରେ ଆପଣଙ୍କୁ?
ହଁ ହଁ କୁହନ୍ତୁ ମୁଁ ଶୁଣୁଛି।
ଆପଣ ଦିବାଲ ନିହାତି ଯୋଉଁ ବାଣ ଫାଣ ତ ଜୋରେ ଫୁଟଉଥିବେ? ଯେହେତୁ ଉଁ ହଁ ତ ସମସ୍ତ ସେଇ ଜିନିଷ କରନ୍ତି ଆଉ ଦିପଲିୀରେ ପିଠା ପିଠା ବି ତ ହୁଏ ଘରେ ହଉଥିବ ହଁ। ତ ଆପଣ ଜାଣିଛନ୍ତି ଆମର ଯୋଉଁ ଆଜ୍ଞା।
ଦିିବାଲିରେ ଗୋଟେ ମଜା ହିଁ ଅଲଗା ରହେ।
ଆଜ୍ଞା ଯୋଉଁ ତାହେଲେ ଆପଣ ଜାଣିଛନ୍ତି ଏଇଟା ତ ଆମର ଓ ଓଡିଶାରେ ସବୁଠୁ ମାନେ ଅ ମୁଖ୍ୟ ପର୍ବ ହିନ୍ଦୁ ମାନଙ୍କର କହିଲେ ଚଳେ। ଆଉ ହଁ ତ ସେ ବହୁତ ମାନେ ବହୁତ ଭଲ ଲାଗେ ଏଟା ଭାରତରେ ବି ଆମର ବହୁତ ଧୁମଧାମ ରେ ମନାନ୍ତି ଏଇଟା ତ ବିଶେଷ ଆମର କାର୍ତ୍ତିକ ମାସରେ ଏଇ ଯୋଉଁ ଦୀପାବଳି ଅମାବାସ୍ୟା ଟା ହୁଏ ଆମର ଏଠି।
ଆଜ୍ଞା।
ଏଠି ନୁହଁ ସବୁଆଡେ ବି ଏଇ ଜିନିଷ ଟା ହୁଏ। ଆଉ ତାଥରେ ଆପଣ ଜାଣିଛନ୍ତି ଦିିବାଲି ଆମେ କଣ ପାଇଁ ମନଉ?
ହଁ ସେଇଟା ଓଡିଆ ମାନଙ୍କର ଖାସ୍ ସର୍ବ ରୁହେ । ଆଉ ଯୋଉଁ ଯିଏ ମରିଯାଇଥାନ୍ତି
ଆଜ୍ଞା ହଁ ହଁ ହଁ ଆମର ଯୋଉଁ ଆମର ପି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି। ସେଦିନ ବଡ ବଡୁଆଙ୍କୁ ବି ଡା କହନ୍ତି ଆଉ ବିଶେଷ କରି ପର୍ବଟା ଆମର ପ୍ରଭୁ ଶ୍ରୀ ରାମଚନ୍ଦ୍ର ପ୍ରଭୁ ଲକ୍ଷ୍ମଣ ଆ ମା ସୀତା ଚଉଦ ବର୍ଷ ବନବାସ ମାନେ ସାରିକି ଅଯୋଧ୍ୟା କ ଫେରିଥିଲେ ନା ତ ତାଙ୍କରି ଆଗ ତାଙ୍କ ମାନଙ୍କ ପାଇଁ ଅଯୋଧ୍ୟରେ ମାନେ ଘରେ ଘରେ ସମସ୍ତେ ଦୀପ ଜାଳି ତା ସ୍ଵାଗତ କରିଥିଲେ। ସେଥିଲାଗି ଆମର ଦିବାଲି ମାନେ ପାଳନ ହୁଏ ଆଉ ଗୋଟେ ଗୋଟେ ଜିନିଷ ବି ଅଛି ପ୍ରଭୁ ଆମର ଶ୍ରୀକୃଷ୍ଣ ଯିଏ ଥିଲେ ସିଏ ଆମର ନରକାସୁର ବୋଲି ଗୋଟେ ରାକ୍ଷସ ଥିଲା
ଆଜ୍ଞା।
ତାକୁ ସେ ସେଦିନ ବଧ କରିଥିଲେ।
ଶ୍ରୀକୃଷ୍ଣ?
କିନ୍ତୁ ଦିିବାଲି ଦିନ ଆମର ବହୁତ ତିନି ତିନିଟା ମାନେ ଆଧ୍ୟାତ୍ମିକ ଜିନିଷ ଅଛି।
ଆଜ୍ଞା।
ସେଦିନ ସମୁଦ୍ର ଯୋଉଁ ଆମର ମନ୍ଥନ ହଉଥିଲା ରାକ୍ଷସ ଆଉ ଦେବନ ଦେବଗଣ
ଦେବତାଙ୍କ ଭିତରେ ଆଜ୍ଞା। ତା ଭିତରେ ଶିବ ହଁ ଶିବ ସବୁ ବୋ ଅ ବିଷ ସବୁ ପିଇଥିଲେ ସେ ତା ଭିତରୁ ଯେତେକ ସବୁ ବିଷ ବାହାରି ଥିଲା ସବୁ ପିଇ ଶିବ ପିଇଥିଲେ।
ହଁ ହଁ ତ ସେ ଦିିନ ବି ଆପଣଙ୍କ ଘରେ ବି ଦୀପ ଫିପ ସବୁ ଲଗଉଥିବେ ସେ ଦିନ ନା ଆମର ଏ ଥିବୀ ସେଦିନ ସନ୍ଧ୍ୟା ବେଳେ ମା ଲକ୍ଷ୍ମୀ ଗଣେଶଙ୍କୁ ପୂଜା କରାହୁଏ ସନ୍ଧ୍ୟା ବେଳେ ଆଉ ସେଦିନ ମିଠା ବିଠା ବି ସବୁ କ୍ଷୀରି ଫିରି ବି ସବୁ ଘରେ ହୁଏ ଆଉ ଚାରିଆଡ ଦିନରେ ସକାଳୁ ସମସ୍ତେ ସବୁ ଘର ଫର ସମସ୍ତେ ସଫା କରନ୍ତି ନୂଆ ଡ୍ରେସ ବି ହୁଏ। ଆଉ ସବୁଆଡ଼େ ଦେଖୁଥିବେ କେତେ କେତେ ମାନେ ଘର ସଜେଇବା ପାଇଁ ଆମର ଇଆଡେ ସବୁ କେତେ ମାନେ ଭଲ ଭଲ ପ୍ରକାରର ଲାଇଟ୍ ଆଣିକି ସବୁ ସଜେଇଥାନ୍ତି ଘର ସବୁ ହଁ ଲିଚୁ ପକେଇଥାନ୍ତି।
ଲିଚୁ ଏସବୁ ଲଗାନ୍ତି ତାପରେ ଠାକୁରଙ୍କୁ ବି ସଜାନ୍ତି।
ଜାଣନ୍ତି ଆଜ୍ଞା ହଁ। ଆଉ ଘର ବାହାରେ ଆମର ଝୋଟି ମାନେ ମୁର୍ଜ ଯୋଉଁ ରଙ୍ଗୋଲି ସେଟା ବି କାଟନ୍ତି ଆଜ୍ଞା। ଆଉ ପିତୃ ପୁରୁଷକୁ ତ ପିଣ୍ଡ ଦିଆ ହୁଏ ଆମର ସନ୍ଧ୍ୟା ବେଳେ ତାପରେ କାଉଁରିଆ ଧରିକି ଯୋଉଁ ବଡ ବଡୁଆଙ୍କୁ ଡାକନ୍ତି ମଜା ଲାଗେ ଆ ଜ୍ଞା। ଆମର ବି ଏଠି ବହୁତ ମଜା ହୁଏ ହଁ ହଁ କୁହନ୍ତୁ।
ଥରେ ଡାକୁଥିଲେ ମୁଁ ମୋ ବଡ ମୁଁ ମୋ ବଉଙ୍କ ପୁଅ ଯେ ହେଲା ସେ ଜଣେ ଆମର ଜେଜେ ହେବେ ସେ ତାଙ୍କ ନାଁ ନେ ମାନେ ସେ ନାନ
ଆଜ୍ଞା କୁହନ୍ତୁ।
କିଛି ଅଛି କି ଅସୁବିଧା?
ନାଇଁ ନାଇଁ କିଛି ନାଇଁ କୁହନ୍ତୁ।
ସେଇଠି ସମସ୍ତଙ୍କ ନାଁ ନେଇକି ମାନେ ଯିଏ ସବୁ ପିତୃ ପୁରୁଷ ତାଙ୍କର ସବୁ ନା ନେଇକି ସେ ସବୁ ଡାକନ୍ତି ସେ କଣ କର ଥିଲେ ନା ସେ ତାଙ୍କରି ପାଖରେ ଠିଆ ହେଇଛି ସେ ଜେଜେଙ୍କ ପାଖରେ ସେ ଏପଟ ସାଇଡ ରେ ଠିଆ ହେଇଛି
ଆଜ୍ଞା।
ସେ ଜେଜେଙ୍କ ନାଁ ହେଲା ପତିଆ।
ଆଜ୍ଞା ଆଜ୍ଞା ।
କଣ କରିଛି ନା କଣ ଡାକନ୍ତି ତ ଗଙ୍ଗା ଯା ଏଇଭଳି କଣ ଗୋଟେ ଡାକନ୍ତି।
ହଁ ହଁ ଗଙ୍ଗା ଯା ଗୟା ଯା
ସେ ସେ ଗଙ୍ଗା ଯା ଗୟା ଯା ପତିଆସାଉ ଉଡିଯା।
ହି ହି଼ ହିଁ ହିଁ
ତାକୁ ସବୁ ବହେ ବିଗିଲେ କହିଲେ ବଞ୍ଚିଛି ତାକୁ କଣ ଡାକି ଦଉଛୁ।
ହଁ ହଁ ଏମିତି ବି ଆମର ବି ଆମର ବହୁତ ବଡ ଫ୍ୟାମିଲି ଭାଇ ଭଉ ଉଣି ସବୁ ମିଶନ୍ତି ଆମର ଦିିବାଲିରେ ତ ଏମତି ଆମେ ସବୁ ଗୋଟେ ଜାଗାରେ ବସ୍ ସିଥାଉ ଆଉ ସେମାନେ ସବୁ ଯାଇକି କାଉଁଳିଆ ଧରିକି ଡାକନ୍ତି ବଡ ବଡୁଆ ହୋ ଅନ୍ଧାରି ଆସ ସେ ପୁଳାକ ସେଠି ବସିଛନ୍ତି ତାଙ୍କୁ ଖା।
ପୁଳାକ ବସିଛନ୍ତି ପୁଳାକ ମାନେ
ଆମେ ଯୋଉଁ ଭଉଣୀ ଭଉଣୀ ସବୁ ବସିଥିବୁ ଆମେ ସେଠାକୁ ସେମ ଆମର ବେଶୀ ମାନେ ଭାଇ ମାନେ ବାପା ମାନେ ତ ତାଙ୍କର ନର୍ମାଲ ଯାହା ଡାକିଆ କଥା ତା ଡାକନ୍ତି କିନ୍ତୁ ଭାଇ ମାନେ ସେମିତି ସବୁ ଡାକନ୍ତି ପୁଳାକ ସେ ଅନ୍ଧାରରେ ବସିଛନ୍ତି ତାଙ୍କ ଖା ସେଠି ବେଶୀ ଷ୍ଟାଇଲ ମାରି ଫଟୋ ଉଠଉଛନ୍ତି ଆମେ ହସି ହସି ଗ ଗଡ଼ିବୁ ତା ଦେହରେ ମାନେ କିଛି ଗୋଟେ ଆଉ ଜଣେ ଥିବ ଧର ଗୋଟେ ଟେକା ହଉ ପଥ ଥର ହଉ ସେଗୁଟା ଗଛକୁ ମାରିବ ଆମେ ପୁରା କିଲିକିଲା ଦଉଡିବୁ ସବୁ ଆରେ ପଳେଇ ଆସିଲେ କି ପିତୃପୁରୁଷ ଆଜ୍ଞା। ଏବେ ଆଜିକାଲି ପିଲା ତ ସବୁଥରେ ମାନେ ଏ ତାଙ୍କର ଥଟା ମଜା ହଁ ଥଟା ମଜା ସବୁ
ଏବେ ସବୁ ସିରିଅସ ନାହାନ୍ତି ଆମର ସବୁ ଆମର ଯେ ଯେତେବେଳେ ମୋ ଜେଜେ ଯେତେବେଳେ ବଞ୍ଚିଥିଲେ ଜେଜେ ତ ମଲେଣି ସେଇ ବା ର ବାର ତେର ବର୍ଷ ହେଲାନି ମୁଁ ଯେ ତେବେଳେ ଛୋଟ ହେଇଥିଲି ସେତେବେଳେ ଆଉ ମୁଁ ମାକୁ ତ ଦେଖିନି ମୁଁ ମୋ ମା କୁ ମୁଁ ଦେଖିନି।
ଆଜ୍ଞା।
ଆ କଣ ଖ କ ମୋ ବାବା ଯେତେବେଳେ ଆସିଥିଲେ ମ୍ୟାରେଜ କରିଥିଲେ। ନା ମୋ ବାବା ଯେତେବେଳେ ବାହା ହେଇଥିଲେ।
ଆଜ୍ଞା।
ସେଠି ସେ ବେଳଠୁ ମୋ ଜେଜେମା ମରିଯାଇଛନ୍ତି। ଠିକ ଅଛି ମୁଁ ମମି ବି ଦେଖିନି କି ମୋ ମା କୋଉଁ ଭଳିଆ। ଖାଲି ପଟରେ ଦେଖିଛୁ କି ଏଭଳିଆ ଆଉ ତାପରେ ଜେଜ ଯେତେବେଳେ ଠାକୁର ପୂଜା କରନ୍ତି ଠାକୁରଙ୍କୁ ପାଣି ଦିଅନ୍ତି। ଦାନ୍ତ ଇଏ ଦାନ୍ତ କାଠି ବି ଦିଅନ୍ତି। ସବୁ ଦିଅନ୍ତି ଠାକୁର ବି ଆସନ୍ତି ଠାକୁର ବ୍ରଶ ବି କରନ୍ତି। ମ ମାନେ ଏଁ ହୁଁ କଣ ସକାଳକୁ ରାତିରେ ଦେଇକି ଶୋଇବେ। ରାତିରେ ଦେଇକି ଶୋଇବେ। ଠାକୁର ଘରେ ହିଁ ଜେଜ ଶୁଅନ୍ତି ଠାକୁର ଏପଟ ସାଇଟ ରେ ଶୁଅନ୍ତି। ତାଙ୍କ ପାଇଁ ବାଟ ଛଡା ହେଇଯାଏ ଠାକୁରଙ୍କ ବାଟରେ ତ କି ଶୋଇବେନି ଯାହା ସେପଟ ସାଇଡରେ ଖଟ ପଡ଼େ ଠାକୁର ଘରେ ମୋ ଜେଜ ଶୁଅନ୍ତି ସକାଳୁ ଉଠିବେ ମାନେ ଠାକୁର ବ୍ରଶ କରିଥାନ୍ତି କି ସେ ଯୋଉଁ ଦାନ୍ତ କାଠି ସେଇଟା ଚୋବା ହେଇଥାଏ ଠିକ ଅଛି ସେଇଟା ଜେଜ ତ ଉଠିବେନି। ସକାଳୁ ସେଇ ଉଠିବେ ପାଞ୍ଚଟା ବେଳୁ ଜେଜ ଉଠିବେ ତା ଚାରିଟା ବେଳୁ ଯେମିତି ମାନେ ମୋ ବଡ ବୋଉ ମୋ ମମି ତ ସେତେବେଳେ ଆସି ନଥିଲେ ମୋ ବଡ଼ବୋଉ ଉଠିକି। ସେଠି ମାନେ କାଠି ଫାଠି ବାହାର କରିବେ। ସବୁ କରିବେ କାଠି ବାହାର କରି ବାହାର ରଖିବେ ମାନେ ସେଠୁ ଉଠେଇକି ତାପରେ ଠା ଠାକୁରଙ୍କୁ ଉଠେଇବେ ଗାଧେଇ ଦେବେ ତାପରେ ରଖିବେ ତାପରେ ପୂଜା କାମ ମୋ ଜେଜେଙ୍କର କରନ୍ତି ମୋ ଜେଜେ ତାଙ୍କର ପୂଜା କରନ୍ତି ପାଞ୍ଚଟାରେ ଉଠିକି ସେ ପାଞ୍ଚଟା ପାଖା ଆଖି ପୂଜା ହଏ। ତାପରେ ସେତେବେଳେ ଆଧ୍ୟାତ୍ମିକ ଯୋଉଁ ଭଳିଆ ଥିଲା ଆଉ ଏବେ ବି ଆମେ ସେଇ ଠାକୁରଙ୍କୁ ହିଁ ପୂଜା କରୁଛୁ ଆମେ ସେଇ ଠାକୁର ପୂଜା କରୁଛୁ କିନ୍ତୁ ଏବେ ସବୁ ମାନେ ଆମର ସେତିକି ନାହିଁ।
ଆଜ୍ଞା।
ଆମେ ବି ସେଇୟା କରୁଛୁ ଆମର ଯାହା ପୂର୍ବରୁ ହେଇ ଆସୁଥିଲା ସେୟା ଏବେ ବି ହଉଛି କିନ୍ତୁ ଏବେ ଆଉ କିଛି ନାହିଁ କି ସେଇ ଭଳିଆ ଦାନ୍ତ ଘଷିକି ଯାଉଛନ୍ତି। କି ପାଣି ପିଉଛନ୍ତି ପାଣି ଯାହାହେଲେ ବି ଟିକେ ସ୍ଲାଇଟିଲି କମିଥିବ ସେତେବେଳେ
ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ। ହଁ ଏମତି ଭଗବାନ ନଥିଲା ଆଉ ଲୋ ଦୁନିଆ ଚାଲିଛି କେମତି। ସେ ଜିନିଷ ଥିବ ବୋଲି ମୁଁ ବି ବିଶ୍ଵାସ କରେ ଆଜ୍ଞା।
ହଁ ସେଟା ରହେ ନହେଲେ ଦୁନିଆ ଟା ଖସିଯିବ ତ। ସବୁ ମରିଯିବେ।
ହଁ ଆଜ୍ଞା ହଉ ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ହେଲା ଆମେ କଥା ହବା ଆଉ ଟିକେ ପରେ ଆଜ୍ଞା।